ହାଲୋ ହାଲୋ ଶୁବୁଚି କି ହଁ ଶୁବିଲା ମ୍ୟାଡ଼ା ଶୁବିଲା କି? ତମକୁ ଶୁବୁଚି ତ?
ହଁ ହଁ ଶବୁଚି ନାଇଁ ବୁଲଉଥିଲିକି ଆଉ ଖାଇଲା ପରେ ଏଇଠି। ବାହାରେ ହଁ
ହଁ ଖାଇଲା ପରେ ଟିକେ ଚଲାବୁଲା କଲେ ବହୁତ ବଢ଼ିଆ ଶରୀର ପାଇଁ।
ହଁ ଆପଣ କଣ କରୁଥିଲେ?
ମୁଁ ବି ଏଇଠି ଚାଲୁଥିଲି ଟିକେ ଆଉ।
ଓ ହଁ
ଏବେ ଟିକେ ମୁଁ ଆଜି ଖାଇଛି ଭା ଆତ, ଡାଲି ଆଉ ଜହ୍ନି ଆଳୁ ରାଇ। ଆଉ ଭଜା ଖାଇଛି କାଙ୍କଣ ଆଳୁ ଭଜା। ଆପଣ କଣ ଖାଇଛନ୍ତି?
ନାଇଁ ମୁଁ ଆଜି ଖାଇଥିଲି ଉଁ ଭାତ ଆଉ ଭଜା ଖାଇଥିଲି ବେଶୀ କିଛି ନାହିଁ ଝୁଡୁଙ୍ଗ ଆଳୁ ଭଜା।
ହଁ ବଢ଼ିଆ ବଢ଼ିଆ। ଆପଣ କାଙ୍କଣ ଖାଆନ୍ତି?
ହଁ ମୁଁ ବି ଖାଏ। ଆଉ ଆପଣ ଏବେ କଣ କରୁଥିଲେ?
ଭଲ। ମୁଁ ଏଇଠି ପା ଟିକେ ପଢ଼ୁଥିଲି ଏବେ ଟିକେ ଭ୍ରମଣ କରିବା ପାଇଁ ଆସିଲି।
ଆଚ୍ଛା କାହିଁରେ ପାଠ ପଢ଼ୁଥିଲେ ମାନେ ମୋବାଇଲରେ ପଢ଼ୁଥିଲେ ନା ବହିରୁ ପଢ଼ୁଥିଲେ?
ନାଇଁ ମୁଁ ବହିରୁ ହିଁ ପଢୁଥିଲି। ମୋବାଇଲ ରୁ ପଢ଼ିପାରେନି ଅଧିକ ସମୟ।
ଆଚ୍ଛା ନାଇଁ ମୋବାଇଲ ରେ। ଏବେ ଦେଖନ୍ତୁ ପ୍ରାୟ ଉଁ କିଣିଥାଉଛନ୍ତି ନା। ମୁଁ ମୋବାଇଲ ରୁ ଆକା ପାଠ ପଢୁଥିଲି।
ହଁ ମୁଁ ବି ପଢେ କିନ୍ତୁ ଅଧିକ ସମୟ ପଢେନି। ମୋବାଇଲରୁ ବି ପଢେ। ବହିରୁ ବି ପଢ଼େ ଦିଟାକ ମିଶେଇକି ପଢେ ଆଉ। ମୋବାଇଲଟା। ତ ଆମ ପାଇଁ ବହୁତ ଭଲ ସେଟା ଗୋଟେ ପ୍ରଯୁକ୍ତି ବିଦ୍ୟାର ଗୋଟେ ଉଦାହରଣ ଆମର। ହଁ ବିଭିନ୍ନ ପ୍ରକାର ଆମେ।
ଜାଣିଛନ୍ତି କେମତି।
ସାରା ବିଶ୍ଵକୁୁ ଆମେ ଜାଣି ପାରୁଛେ। କିଛିଟା ଆମେ ସର୍ଚ୍ଚ କରିଦେଲେ। ତାକୁ ଖୋଜିଲେ ଆମେ ପାଇଯାଉଛେ ଦୁନିଆ ଦେଶ ବିଦେଶର ଖବର ଆମ ପା-ପାଖରେ ଗୋଟେ ଛୋଟ ବ ଛୋଟ ଗୋ ବକ୍ସ ଆଭେଲେବୁଲ୍ ହେଲା ଭଳିଆ।
ହଁ ସେଇଟା ତ ସେଟା ତା ସହିତ ଯେମିତି ମୋବାଇଲ ଦ୍ଵାରା ଆମେ ଦେଖ ଯେମ ତେ ଆଗେ ପୁରୁଣା କାଳରେ କଣ ଯେ
ହଁ।
ଗୋଟେ ଜାଗାରେ ବସିକି ପଢ଼ିବାକୁ ପଡୁଥା ଗୋଟେ ଜାଗା ଯିବାକୁ ପଡୁଥିଲା ଏବେ ମାନେ ଯଉ କୌଣସି ପିଲା ଯଦି ସିଏ ତାର ଉଁ ଅସୁବିଧା ବି ହଉଚି ନା ଯେ ଯିବା। ସେ ଜାଗାରେ ପହଞ୍ଚିବାରେ ତାହେଲେ ବି ସେ ତାର ସେଦିନର କ୍ଲାସ ଆଁ। ମାନେ ପାଠ ପଢାକୁ ସିଏ ବହୁତ ଅଭାବ ରେ ସେ
ଅନ୍ୟ ଗୋଟେ ଘରେ ବି ପଢି ପାରୁଚି ହଁ। ହଁ କାଳେ ଏଇଟା ଗୋଟେ ଆମେ ବହୁତ ଭଲ କି ଆମେ କିଛି ହଁ। ସଞ୍ଚୟ କରିକି ରଖିପାରୁଚି କି ନାଇଁ ଆମେ ଏଇଟା କାଲି ପଢ଼ିଲେ ବି ହବ।
ହଁ ସେଇଟା ତ ସେଇଟା ତା ସହିତ ଯେ। ଆମେ ଏବେ ଯେ ଯଦି କୌଣସି ପାଠ ଯଦି ଆମେ ବୁଝିପାରିଲେନି ବୋଲେ ଆମେ ଯ ଅନଲାଇନ୍ କ୍ଲାସ୍ କରୁଚେ ତାହେଲେ ଆମେ କଣ ନା। ସେଇଟାକୁ ଆଉଥରେ ପୁଣି ଆଁ ଦେଖିପାରୁଚେ ହେଲେ ହେଲେ। ସେଇଟା ଯାହା ହେଲେ ହେଲେ ଆମକୁ ବହୁତ ଉପଯୋଗୀ ହୋଇ ଥାଉଛି ଆମ ପାଇଁ ବେଲେ। ତ ଆମେ ସେଥିପାଇଁ। ଅନଲାଇନ୍ କ୍ଲାସ୍ ମୋବାଇଲ ଯେମିତିକି ବହୁତ ହେଲ୍ପ କରୁଚି ଆଉ। ସାହାଯ୍ୟ କରୁଚି। ତା ସହିତ ନେଟୱାର୍କ ଟି ନେ ବି ଆମକୁ ବହୁତ ସାହାଯ୍ୟ କରୁଚି। ଏବେ ଜାଣିଛନ୍ତି କି ନାଇଁ ଯେ?
ଆଜିି ବି ଚୁପ ରେ ହଁ ହଁ କଣ?
ଆଁ ଯେ ଏ-ଏବେ ଜଣେ ସୁଦି ସୁ-ସୁଧୀର ଶ୍ରୀବାସ୍ତବ ବୋଲି ଜଣେ ଉଁ ଉଁ ଡକ୍ଟର ଟେ ମାନେ ଡା କ୍ତରି ତାଙ୍କେ କରିଛନ୍ତି। ଆଁ ଉଁ। ତାଙ୍କେ ନାଇକି ଗୋଟେ ଉଁ ଆଁ ଜଣଙ୍କର ହାଟ ସର୍ଜରୀ କରିଥିଲେ। ସେଟା ପୁଣି ଜର୍ଜ ଟାଉନ ରୁ ରହିକି ସେଟା ପୁଣି ଯୋଉଟା କି ଜର୍ଜ ଜ ଟାଉନ୍ ରୁ ରହିକିରି ତାଙ୍କେ ଏଇଠି ରହିକିରି ତାଙ୍କେ ଏକ ରୋବଟ ଥ୍ରୋ ରେ କରେଇ ଥିଲେ ସେଇରେସ ସେଇଠି ତାଙ୍କେ ରହିକିରି ଏଇଠି ଇଣ୍ଡିଆରେ ଭାରତରେ ଗୋଟେ ରୋବୋଟ୍ ଥ୍ରୋରେ କରିଥିଲେ। ତ ସେଇଟା ବହୁତ୍ ଭଲ ଲାଗେ। ହେଲା ଯେ ଆମର ପ୍ରଯୁକ୍ତି ବିଦ୍ୟା ଏତେ ଉନ୍ନତିଶୀ
ଏତେ ଉନ୍ନତ ମାନର ହେଇଚି, ହଁ ରୋବୋଟ୍ ତ ହୁଁ। ଆପଣ ଆଉ ଗୋଟେ କଥା ଦେଖିଛନ୍ତି, ମୁଁ ଏଇ ମୋବାଇଲରେ ହିଁ ଦେଖିଥିଲି। ମାନେ ଗୋଟେ ରୋବୋଟ୍ ହେଇଚି ସିଏ ପୁଣି ଆମ ଆମେ କଣ କରୁଚେ? ଆମ ପାଖରେ ସମୟର ଅଭାବ ଥିବାରୁ ଆମେ ଗୋଟେ ଜିନିଷ ଗୋଟ ଫୋ ପାଡ଼ି ଦଉଚେ। ଏଇ ଏଇ ଗୋଟେ କୋଠରୀରେ ଗୋଟେ ଜିନିଷ, ସେପଟ କୋଠରୀରେ ଆଉ ଗୋଟେ ଜିନିଷ ଏମିତି ଫୋପାଡ଼ି ଦଉଚେ। ଏମିତି ରୋବୋଟ୍ ବାହାରିଲାଣି ସିଏ ତାକୁ ଆମେ ଯଦି ଚଲେଇଦବା ସେ ତାର ହାତ ବାହାର କରିକି ମାନେ ସେ ଯଉ ରିମୋଟ୍ ରେ ରିମୋଟ ରେ ତାକୁ କରିକି ହାତ ବାହାର କରିକି ସେ ସବୁ ଜିନିଷ ଗୋଟେଇକି ଆଣିକି ସଠିକ୍ ଜାଗାରେ ରଖିଦବ କୋଠରୀର। ତ କେତେ ଯେ କଣ ପ୍ରଯୁକ୍ତି ବିଦ୍ୟା ର ଉନ୍ନତ ହେଲାଣି
ହଁ ସେଇଟା ତ ବହୁତ୍ ଖୁସି ଲାଗୁଚି ଯେ ଯଦି ଗୋଟେ ଅନ୍ୟ ଏକ ଦେଶରୁ ଆମର ଯଦି ଏଇଠେ ଗୋଟେ ମାନେ ବଡ ଚିକିତ୍ସା ଯଦି ହେଇ ପାରୁଚି ତାହେଲେ ତ ଆମର ମାନେ ବହୁତ ପ୍ରଯୁକ୍ତିବିଦ୍ୟା ବହୁତ ଉନ୍ନତ ସେ ତୁଳ ହେଇ ସାଇଲାଣି। ତା ସହି
ଏବେ ତ ଜାଣିଚନ୍ତି ନା ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିକି ବିଭିନ୍ନ ଲୋକ ମାନେ ପି କୋଚିଂକୁ ନ ଯାଇକି ନିଜେ ନିଜେ ଡାକ୍ତରୀ ପାଉଚନ୍ତି ଇଞ୍ଜିନିୟରିଂ ପାଉଚନ୍ତି। ସମାଜ ସେବା କରୁଚନ୍ତି। ଆଉ ଆମର ଯେତିକି ଆମର ଯଉ ବଡ଼ ବଡ଼ ପରୀକ୍ଷାରେ ମଧ୍ୟ ଉନ୍ ଉନ୍ନତ ହଉଚନ୍ତି। ଆଉ ସେମାନେ ସେଇଟା ଦେଖିଲେ ତ ବହୁତ ଖୁସି ଲାଗୁଚି। କି ନିଜେ କେବଳ ନିଜ ଫୋନ୍ ନିଜ ମୋବାଇଲକୁ ୟୁଜ୍ କରିକି ସେମାନେ ଏତେ ଜାଗାରେ ପହଞ୍ଚି ପାରୁଚନ୍ତି।
ଯଦି ମାନେ ଯେ କହୁଚନ୍ତି ଯେମତି ଯେମତି କ ଲୋକ ମାନେ କହିଥାଉଚନ୍ତି ଯେ ଯଦି ଆମେ କୌଣସି ଜିନିଷକୁ ଆମେ ବ୍ୟବହାର କରିବାର ଜାଣିପାରିବା ତାହେଲେ ସିଏ ଆମର ବ୍ୟବହାର ଉପଯୋଗୀ ହେଇପାରିଥାଉଚି। ଆଉ ଯଦି ଆମେ ଅଲଗା ଭାବରେ ବ୍ୟବହାର କରିବା, ତାହେଲେ ସେ ଆମର ବ୍ୟବହାର ଉପଯୋଗୀ ହେଇପାରୁନାହିଁ। ତା ସହିତ ଆମର ବିଘଟ ବି ଘଟି ଥାଉଚି। ସେଇଥି ପାଇଁ ପାଇଁ ଆମକୁ ତା ପ୍ରତି ବିଶେଷ ଧ୍ୟାନ ଦେବା ଦର
ହଁ। ଆମେ ଜାଣିଚେ ହଁ।
ଯେ ପ୍ରକୃତରେ ତାକୁ ଯିଏ ବ୍ୟବହାରକାରୀ ଅଛନ୍ତି ତାକୁ ତାଙ୍କୁ ଉପରେ ସେଇଟା ନିର୍ଭରଶୀଳ ଯେ ସିଏ ଗୋଟେ ଜିନିଷ ଟାକୁ କେମିତି ବ୍ୟବହାର କରି ପାରୁଚନ୍ତି। ଯ କାରଣ ଆଜି କାଲି ସମସ୍ତଙ୍କ ପାଖରେ ଭିନ୍ନ ଧରଣର ମୋବାଇଲ୍ ଥାଉଚି। ଆଉ ଯୋଉଟା କି ତାଙ୍କ ମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ ଉପଯୋଗୀ ଅଟେ। ଆଉ ତାଙ୍କ ମାନଙ୍କ ପାଇଁ ବହୁତ ଭଲ ହେଲେଲେ। କାରଣ ମୁଁ ଏବେ ଥରେ ଦେଖୁଥିଲି ଜଣଙ୍କର ମୁଁ ଏବେ ଦେଖୁଥିଲି ଯେମିତି କିି ଯେମିତି କି ଖବରରେ ପଢିଥିଲି ଯେ ଆଉ ଜଣେ ନାଇଁ କି ମାନେ ମୋବାଇଲ ରେ ହିଁ ପଢି ପଢି ସେ ଗୋଟେ ଜାଗାରେ ଗୋଟେ ଅନୁଷ୍ଠାନରେ କାମ କରି କରି ସେ ମୋବାଇଲି ର ମୋ ମୋବାଇଲରେ ହିଁ ପଢି ପଢି ଜଣେ ଏବେ ଓଏସ୍ ପାଇଥିଲେ। ଯୋଉଟା କି ଆମର
ଆମ ପାଇଁ ବହୁତ ପ୍ରେରଣା ଏଇଟା। ଲୋକମାନେ ଦେଖିଲେ ଚୀନ୍ ତାଙ୍କୁ ତାଙ୍କର କାମକୁ ହଁ ହଁ ବହୁତ ଭଲ। ଆଉ ଗୋଟେ କଥା ଆମର ଯେମିତି ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି ଗୋଟେ ଆମର ପକାଇ ପାରୁଛେ ସେମିତି ମୁ ଦୁଇଟି ପାର୍ଶ୍ୟରେ ଆମର ମୋବାଇଲ ପ୍ରଯୁକ୍ତି ବିଦ୍ୟାର କେତେକ ଲୋକ ଭଲରେ ୟୁଜ୍ କରୁଛନ୍ତି ଆଉ କେତେଜଣ ତାର ଦୁରୁପଯୋଗ ମଧ୍ୟ କରୁଛନ୍ତି। ତ ଆମେ ତାକୁ ଭଲରେ ବ୍ୟବହାର କଲେ ଭଲ ହେଇପାରିବ କେତେ ଜଣ ଦେଖନ୍ତୁ ଅନଲାଇନ୍ ରେ ଗେମ୍ ଖେଳିକି କି ପଇସା କଟେଇ ଦଉଛନ୍ତି ବାପା ମାଆଙ୍କୁ କେତେ କଷ୍ଟ ହଉଛି ଲୋକମାନେ ଜୀବନ ହାରି ଦଉଛନ୍ତି। ଏମିତି ବି ହଉଛି ଆପଣ ଦେଖିଥିବେ ଏ ଅ
ହଁ ଏଇଟା ତ ମୁଁ ବି ଶୁଣିଥିଲି।
ହଁ ଏଇ ବର୍ଷ ହିଁ ଜଣେ ଏମିତି ନିଜେ ଆତ୍ମହତ୍ୟା କରିଦେଇଥିଲା କେବଳ ଏଇ ମୋବାଇଲ ପାଇଁ କଣ ଏମିତି ଖେଳି ଖେଳି ତାର ଓ ମାନେ ବ୍ୟାଙ୍କରୁ ପଇସା କଟି ଯାଇଥିଲା ସେଥିପାଇଁ ସିଏ ତାର ନିଜେ ଆତ୍ମହତ୍ୟା କରିଥିଲା ନିଜ ଜୀବନଟା ଦେବା କେତେ କଷ୍ଟ ହେଇଥାଏ। ଆଉ ତାକୁ ଭଲରେ ଯଦି ବ୍ୟବହାର କରିବ ଭଲ। ତ ଆମେ ବି ଏଇଟା ଚେଷ୍ଟା କରିବା ବି କେମିତି ଭଲରେ ଆପଣ ଯେମିତି କହିଲେ ଆପଣଙ୍କର ଏରିଆରେ ଜଣେ ଓଏସ୍ ପାଇଛନ୍ତି ମୋବାଇଲରୁ ପଢ଼ି ପଢ଼ିକି। ତ ଆମେ ତାକୁ ଭଲରେ ବ୍ୟବହାର କଲେ ବହୁତ ଭଲ ହେଇଥାଏ।
ସେଇଟା ତ ସେଇଟା ତତ୍ ସହିତ ଏବେ ଯେମିତି ଚୀନ ଭଳି ଦେଶରେ ସିଏ ତ ବହୁତ ମାନେ ରୋବୋଟ ସ୍ତରରେ ସେ ବହୁତ ଉନ୍ନତଶୀଳ ହେଇଛି। ତ ସହିତ ଭାରତ ମଧ୍ୟ ବହୁତ ଏବେ ଅଗ୍ରଗତିରେ ଚାଲିଛି ଯେ ସିଏ ଏବେ ନିଜ ଦେଶରେ ବହୁତ କିଛି ଅଁ ମାନେ ଧୀରେ ଧୀରେ ନୂଆ ନୂଆ ଜିନିଷ ହଁ ତିଆରି କରି ସାରିଲାଣି। ଯୋଉଟା କି ଆମକୁ ସାମରିକ ସ୍ତରରେ ମଧ୍ୟ ବହୁତ କିଛି ସାମରିକ ସ୍ତରରେ ମଧ୍ୟ ବହୁତ କିଛି ସା ସାହାଯ୍ୟ କରୁଛି ଆଁ ତ ବହୁତ ଭଲ ଲାଗୁଛି ଯେ ଆମ ଭାରତକୁ ଏତେ ଉନ୍ନତଶୀଳ ଦେଖିବାକୁ ଅ ତା ସହିତ ଏବେ ଯେମିତି କି ବିବାହ ସମୟରେ ମଧ୍ୟ, ଡ୍ରୋନ ର ଯେମିତି କି,
ସ୍ୱର୍ଣ୍ଣ ମୁଖୀରୁ ବିକଶିତ ହେଇଯିବ। ହଁ ଏବେ ଭାରତ ବିକାଶ ଅନୁମୁଖୀରୁ, ବିକଶିତ ଦେଶ ଭାବରେ ଅଗ୍ରଗତି କରୁଚି। ହଁ।
ଯେମିତିକି, ଏବେ ଡ୍ରୋନ୍ କୁ ମଧ୍ୟ ବିବାହ ସମୟରେ ବ୍ୟବହାର କରାଯାଉଛି। ସେତେବେଳେ ବି ବଢିଆ ଲାଗୁଛି, ହଁ।
ହଁ। ବଢିଆ ଏ କରାଇକି, ସମୁଦ୍ର ଭିତରେ ଥରେ ସେମାନେ ତାର, ଫାର, ବ୍ୟବହାର କରି କେତେ ସାମୁଦ୍ରିକ ଜୀବ ଅଛନ୍ତି। ଏଗୁଡାକ ବି ହେଇଯାଉଚି। ମାନେ ପ୍ରଲ ପ୍ରଯୁକ୍ତି ବିଦ୍ୟାର ଉନ୍ନତ ଆମ ଦେଶରେ, ବହୁତ ଭଲ ରହିଚି, ଉଁ। ଏମିତି କି ବଡ ବଡ ଦେଶ ରୁଷିଆ, ଜା ଚୀନ୍ ହଁ, ଏଇ ଦିଗରେ କାମ କରୁଚି। ପ୍ରଯୁକ୍ତ ବିଦ୍ୟାକୁ, ଆହୁରି ଉନ୍ନତ ମାନର କରିବାର ଅଛି।
ହଁ। ତ ବହୁ ଭଲ ଲାଗୁଛି। ତ ମୋବାଇଲ ମଧ୍ୟ ଆମକୁ କୁ ଭଲ ଭାବରେ ମାନେ, ବ୍ୟବହାର କରିବାର ଅଛି। ଆମର ନିଜକୁ ବି ମଧ୍ୟ ଆମର, ନିଜକୁ ବି ମଧ୍ୟ ଅଗ୍ରଗତି କରିବାର ଅଛି। ତା ସହିତ, ଭାରତ ସହିତ ପାଦ ମିଶେଇକିରି ଆମକୁ ଚାଲିବାର ଅଛି। ତ, ବହୁତ କିଛି ଭଲ ହବ ଯୁବପିଢିକୁ।
ହଁ। ତ ସେଥିପାଇଁ ଆମେ ତାକୁ ଭଲରେ ହିଁ, ବ୍ୟବହାର କରିବା। ଖରାପ, ଉପରେ ବ୍ୟବହାର ନ କରିକି। ଆଉ, ଯେତେ ଭଲରେ ବ୍ୟବହାର କରିବା ଆମ ପାଇଁ ସେତିକି ଭଲ। ଆମ, ଆମେ ପ୍ରଥମେ ଆମର ଉନ୍ନତି ହେବା ଦରକାର। ଆମର ଉନ୍ନତି ହେଲେ ଯାଇକି, ଆମ ରାଜ୍ୟର ହେବ। ରାଜ୍ୟ ର ହେଲେ ଯାଇକି, ପୁଣି ଦେଶର ଉନ୍ନତି ହବ। ତେଣୁ, ଆମ ମାନଙ୍କର ଉନ୍ନତିରେ ହିଁ ସବୁ କିିଛି ନିର୍ଭର କରେ। ଆଉ, ତା ସହିତ ଯୋଉ ଆମ ଭାରତର ପ୍ରଚେଷ୍ଟା ରହିଛି, ବୈଜ୍ଞାନିକ ମାନଙ୍କର। ଯେଉଁ ପ୍ରଯୁକ୍ତି ବିଦ୍ୟାକୁ ନେଇକି। ସେଇଟା ବହୁତ ପ୍ରଶଂସାନୀୟ ଅଟେ।
ହଁ, ପ୍ରଯୁକ୍ତି ବିଦ୍ୟା ବିଷୟରେ ବି ସମସ୍ତେ ବ୍ୟବହାର କରୁଛନ୍ତି। ଯେମିତି କି ବହୁତ କିଛି ଏବେ ପାଠ ପଢିବାରେ ହେଲ୍ପ କରୁ, ସାହାଯ୍ୟ ନେଉଛନ୍ତି। ତା ସହିତ, ଦେଶରୁ ବି ମଧ୍ୟ ସେ ଉନ୍ନତ ଆଣୁଚି। ତ ବହୁତ ଭଲ ଲାଗୁଚି।
ହଁ। ହଁ, ମୋତେ ବି ଆପଣଙ୍କ ଠାରୁ ପ୍ରଯୁକ୍ତିିବଦ୍ୟା ବିଷୟ ଶୁଣି, ବହୁତ ଖୁସି ଲାଗିଲା। ମୁଁ ବି ବହୁତ ନୂଆ ଜିନିଷ ଜାଣିଲି।
ହଁ, ଆପଣ ଧନ୍ୟବାଦ ଆପଣ ଏ ବିଷୟରେ
ଧନ୍ୟବାଦ। ହଁ। ହଁ ହଉ ମ୍ୟାଡାମ ହଉ ଏବେ ରହିଲି। ରଖୁଛି।